କାମ ସରିଲାଣି କାମ ସବୁ
ଆଚ୍ଛା। ଖା ପିଇଆ ସରିଲାଣି?
ହଁ ରୋଷେଇ ସାରିକି ଖିଆ ପିଆ ସରିଲାଣି। ଝିଅ ପୁଅଝିଅ ସ୍କୁଲ ଯାଇଛନ୍ତି ଆଉ।
ଆଚ୍ଛା ।
ହଁ ଆପଣଙ୍କ ଆଡେ କଣ କେମତି, ହଁ ଆପଣଙ୍କ ଆଡେ କଣ କେମିତି ପର୍ବପର୍ବାଣୀ ହୁଏ?
ଆମ ଆଡେ ବହୁତ ଧୁମଧାମ ରେ ତ ହୁଏ। ଓଡିଶାରେ ଆମର ହଉଛି ପର୍ବପର୍ବାଣୀ। ରିସେଣ୍ଟ ରେ ମାନେ ଦେବସ୍ନାନ ପୂର୍ଣ୍ଣମା ଯାଇଛି।
ନାଇଁ ନାଇଁ ଯୋଉ କଣ ଭୁବନରେ ଯୋଉ ରାମ କ ଇଏ ଗୋଟେଇ ଗଲାନି କି ଭୁବନ ଛ
ଇଏ ରା ନା ରାମଙ୍କର ନୁହେଁ ଯୋଉ ଶୀତଳ ଷଷ୍ ଷ୍ଟି ଭୁବନ ରେ ଏବେ ବହୁତ ଧୁମଧାମରେ ହେଇଥିଲା। ହୁଁ। ଶୀତଳ ଷଷ୍ଠୀ ବହୁତ ଧୁମଧାମରେ, ଶିବ ପାର୍ବତୀଙ୍କର ସେଦିନ ବିବାହ ହେଇଥିଲା ସେଦିନ। ମା ମନ୍ଦିରରେ ପ୍ରସାଦ ବି ଦିଆ ହଉଥିଲା। ମାନେ ଯେମିତି ମାନେ ଆମର ନର୍ମାଲି ବାହାଘର ହୁଏ। ସେମିତି ସବୁ ଥିଲା। ଆଉ ବହୁତ ପ୍ରଶାସନ ବି, ମାନେ ଭୁବନ ଗାଁ ସାରା ପ୍ରଶାସନ ହେଇଥିଲା, ବିଭିନ୍ନ ପ୍ରକାର ସବୁ ଆ ଥିଲେ ନାଚ ଗୀତ ମାନେ ନୃତ୍ୟ ସବୁ ବିଭିନ୍ନ ପ୍ରକାର ଆସିଥି ଥିଲା ଆଉ ବାଜା ଏସବୁ କୀର୍ତ୍ତନ ସବୁ ହଉଥିଲା, ତାପରେ ବହୁତ ସାରା ପିଲାମାନଙ୍କୁ ମାନେ ଯାହାର ଯାହା ମାନେ ମନ ଖୁସି ରେ ଏ ଚକଲେଟ୍ ହଉ ମିଠା ହଉ, ଆଉ ମାନେ ଥଣ୍ଡା ମାନେ ଯୋଉ ଫୁଟି ସେଇରା ବି ସବୁ ବଣ୍ଟା ହେଇଥିଲା। ଏମିତି ସବୁ ଧୁମଧାମ ରେ ପାଳନ ହେଇଥିଲା, ଆମେ ବି ସବୁ ଯାଇଥିଲୁ ଦେଖିବା ପାଇଁ ବହୁତ ଖୁସି ଲାଗିଲା। ଠାକୁରଙ୍କୁ ଦର୍ଶନ କରିକି ପ୍ରସାଦ ପାଇକି ଘରକୁ ଆସିଥିଲୁ।
ହଁ।
ହଁ।
ହଁ ଆମ ପଟେ ବି ଏବେ ଯୋଉ ତାରିଣୀ ମାଙ୍କର ଯଜ୍ଞ ହୁଏ ଗୋଟେ ଭାରି ହଁ ଏବେ କେବେ ହୁଏ କହିଲ ପଣା ସଂକ୍ରାନ୍ତି, ତାଙ୍କର ତ ମାଆଙ୍କର ପଣା ସଂକ୍ରାନ୍ତି ହେଲା ପର୍ବ।
ଆଚ୍ଛା।
ହେଲେ ଆମର ଟିକେ ପ ପଣା ସଂକ୍ରାନ୍ତି ଗଲା ପନ୍ଦର ଦିନ ହବ, ଉଠା ସଂକ୍ରାନ୍ତି ଥିବ ସେ ଯେବେ ତାଙ୍କୁ ମାନେ ସେ ଠାକୁର ହେଲା ସ୍ୱପ୍ନେଇକି ସ୍ୱପ୍ନ ଆଦେଶ ଦେଲେ ମା ସେ ଯୋଉଠି ଥିଲେ ଯାଇକି ତାଙ୍କର ସ୍ଥାପନ ହେଲା।ଯୋଉଦିନ ସ୍ଥାପନ ହେଲା ସେଇ ଦିନ ସେଟାକୁ ସେମାନେ ଧରୁଛନ୍ତି।ସେଇଦିନ ପୂଜା ପାଠ ହୁଏ ତିନି ଦିନି ଆ ତାଙ୍କର ଚାଲେଇ ପୂଜା ପାଠ।ପ୍ରଥମ ଦିନ କଳସ ଯାତ୍ରା ଯିବେ ସେ ନଦୀରେ ମ କଳସ ନେଇକି ଯିବେ ସମସ୍ତେ ଶହେ ଦେଢଶହ ଲୋକ ସ୍ତ୍ରୀ, ପୁରୁଷ ବୁଡାନ୍ତି କଳସ। ନଦୀରେ ତାଙ୍କର ମାଆଙ୍କର ଯେତେ କୁ
ପୂଜା ପାଠ ସବୁ ହେଇଥାଏ ।କଳସ ଯାତ୍ରା କରିଥାନ୍ତି ।ତାପରେ କଳସ ବସା ହେଇଥିବ ଏମ ଏ ସବୁ ପୂଜା ହେଇଥିବ।ଯଜ୍ଞ ହେଇଥିବ ମୋର ଏବେ ବି ରିସେଣ୍ଟ ଏଇ ଦୁ ଆଚ୍ଛା, ସେଇଟା ସବୁ ମାନେ କଳସ ବୁଡା ପରଦିନ ସବୁ ଗୋ ପୂଜା ସୂର୍ଯ୍ୟ ପୂଜା ଆଉ ଠାକୁରଙ୍କୁ ଯେ ଜଳ ଅର୍ପଣ କରିବା ଏଇ ସବୁ ଉ ଥାଏ ସକାଳ ଟାଇମ ରେ
ହଁ, ତାପରେ ମାଁ, ହଁ ତା ପରଦିନ କଳସ ଯାତ୍ରା ପ ପରଦିନ ତାପରେ ଚଣ୍ଡି ପାଠ ମାଙ୍କର ଚଣ୍ଡି ପୂଜା ହୁଏ। ଚଣ୍ଡି ପୂଜା ହବ ତାପରେ ସନ୍ଧ୍ୟାବେଳକୁ ହୁଁ, ଚଣ୍ଡି ପୂଜା ହବ ତାପରେ ସନ୍ଧ୍ୟା ବେଳକୁ ସେଇ ଆଳତି ହବ ମାଆଙ୍କୁ ବନ୍ଦାନ୍ତି ପୁରୁଷ କଣ ମାନେ ସ୍ତ୍ରୀ ଲୋକ
ସ୍ତ୍ରୀ ଲୋକ ସବୁ ବନ୍ଦାପନା କରିଥାନ୍ତି। ଏମିତି ହେଇଥାଏ ନା କି ଆଚ୍ଛା, ଆମର ଏବେ ରିସେଣ୍ଟ ଏବେ ଯୋଉ ଅ ହୁଁ, ଦି ମାସ ହେଇଯିବ ଆମର ଏବେ ମଙ୍ଗଳା ପଚିଶଟା ହେଇଥିଲା ଆମର ବି ସେମିତି ଥିଲା ଆ ସେଦିନ କଳସ ବୁଡା ହେଇଥିଲା। କଳସ ବୁଡେଇକି ଆସିଲା ପରେ ସେଦିନ ଆମେ ମାନେ ସବୁ ଉପବାସ ଥିଲୁ ତାପରେ ମନ୍ଦିରରେ ଅନ୍ନ ପ୍ରସାଦ ଯୋଉ ପ୍ରସାଦ ରନ୍ଧା ହୁଏ ପ୍ରସାଦ ହେଇ ଥିଲା ଆମେ ପ୍ରସାଦ ବି ଖାଇଥିଲୁ ।ତା ପର ଦିନ ସକାଳୁ ଗାଧୁଆ ପାଧୁଆ ସାରି ଠାକୁରଙ୍କ ପାଖକୁ ଯାଇଥିଲ ଦର୍ଶନ କରିବା ପରେ ସେଇଠି ସୂର୍ଯ୍ୟ ପୂଜା ହେଇଥିଲା। ଠାକୁରଙ୍କର ସବୁ ହୋମ ଯୋଉ ଯ ହୁଏ ଯଜ୍ଞ ହେଇଥିଲା। ମା ମଙ୍ଗଳାଙ୍କ ତାଙ୍କର ଯଜ୍ଞ ମାନେ ନାଙ୍କରେ ଯଜ୍ଞ ହେଇଥିଲା।ତାପରେ ହେଠୁ ପହରଦିନ ସରିଲା ପରେ ପଣା ପିିବାକୁ ଦେଇଥିଲେ ଯେହେତୁ ଖରା ଅଧିକ ହେଇଥିଲା ।ସେ ଟାଇମ ରେ ପଣା ଦେଇଥିଲେ ପିଇବା ପାଇଁ। ତାପରେ ଏ ତା ମାନସିକ ଥିଲା ଲୋକମାନଙ୍କର ସେମାନେ ଦହି ସରବତ କରିକି ସିଏ ବି ସେମିତି ମାନେ ବଣ୍ଟା ହେଇଥିଲା ସମସ୍ତିଙ୍କୁ। ତାପରେ କ କଳସ ତା ପରଦିନ ଥିଲା କଳସ ବୁଡ଼ା ତିନି ଦିନ ଧରିକି ହେଇଥିଲା ତା ପର ଦିନ କଳସ ବୁଡା ଥିଲା। ତାପରେ କଳସ ବୁଡା ଦିନ, ହଁ ଠାକୁରଙ୍କୁ ନେଇ କି ଗାଁ ସାରା ମାନେ ବୁଲେ ଗାଁ ବୁଲା ହେଲା କିର୍ତ୍ତନ ହେଇଥିଲା। ତାପରେ ଠାକୁର ସମସ୍ତିଙ୍କ ଘର ମାନଙ୍କୁ ଯାଇଥିଲେ ମାନେ ଯିଏ ଯାହା ଭୋଗ ଦବା କଥା ଠାକୁରଙ୍କୁ ଦେଇ ଥିଲେ ତାପରେ ଗାଁ ବୁଲି ସାରିଲା ପରେ ଯୋଉମାନେ ସବୁ କଳସ ବୁଡେଇଥିଲେ ଯୋଉ ସ୍ତ୍ରୀ ଲୋକ ଆମର ସବୁ ହଁ, ସେମାନେ ସବୁ କଳସ ଯାଇକି ବିସର୍ଜନ କରିବେ ନା ପୋଖରୀ ବା ନଦୀ ଆମ ପୋଖରୀ କି ଯାଇକି ବିସର୍ଜନ କରିଥିଲେ ।ତାପରେ ଆସିକି ଏଇ ମାଙ୍କ କତିରେ ଉ ଦର୍ଶନ କରିକି କି ପ୍ରସାଦ ପାଇଥିଲେ ଆମର ସବୁ ଏମତି ଧୁମଧାମ ରେ ହେଇଥିଲା।
ରୋଷେଇ ସରିଲାଣି।
ଆଜ୍ଞା।
ଖିଆ ପିଆ ସାରିଲାଣି
ଆଜ୍ଞା।
ହଁ। ହୁଁ କଣ କେମିତି? ହଁ ରୁକ୍ଷିବା ସରିଲାଣି ଉଁ? ଧାନ ଫସଲ ଲାଗିଲାଣି?
ଧାନ ହଁ ଧାନ ଏବେ ଯୋଉ ତଳି ପଡି ଯାଇଛି ଧାନ ରୁଆ ହେବ ତଳି ବି ବହୁତ ବଡ ବଡ ହେଇଗଲାଣି ଏବେ ନୂଆଖାଇଦିନରୁ ତ ମାନେ ଚାଷୀ ମାନଙ୍କ ପ୍ରତି ଗୋଟେ ଶ୍ରଦ୍ଧାଭାବ ରହିଥାଏ ମାନେ ଯେହେତୁ ନୂଆ ଧାନ ଗୋଟେ ଆସିବ ଆନନ୍ଦର କଥା ନ କି ଆଉ ତାପରେ ଆମ ଚାଷୀ ମାନଙ୍କର ତ
ଅକ୍ଷେ ତୃତୀୟା ତୃତୀୟା ଦିନ ଠୁ ତାଙ୍କର ହୁଏନି କି? ଚା ଚଷାଙ୍କର ତୁତୀଆ ଠୁ ଏ ତୃତୀୟାଠୁ ତାଙ୍କର ଚାଲେ ଷ୍ଟାରଟ ଚାଷ। ଇଏ କରିବା ଷ୍ଟାର୍ଟ କରନ୍ତି ତ ନେଇକି ପୂଜା କରନ୍ତି ମାଟି ବିଲରେ ଯାଇକି ପୂଜା କରନ୍ତି। ଅ ନେଇକି ଗୋଟେ କଣରେ ଧାନ ଖତ ବୁଣିକି ସେଠି ଭୋଗ ଫୋଗ ଦେଇକି ଆସନ୍ତି ସେଦିନ।
ହଁ ସେଦିନ ଆସିଲା ଆରମ୍ଭ ହୋଇଥାଏ ତାପରେ ଏବେ ତ ରୁଆ ରୁଇ ଷ୍ଟାର୍ଟ ହେଇଗଲାଣି ତାପରେ ବର୍ଷା ପ ଲାଗି ରହିଛି ବର୍ଷା ପାଗ ଏପଟେ ଆମର ସବୁ ପନିପରିବା ବି ଲାଗା ହଉଛି ମାନେ ବହୁତ ବି ଲାଗି ଆଉ ଚାଷ ବି ହବ। ତାପରେ ଏମିତି ସବୁ ଚାଲିଛି ଆଉ ଆପଣଙ୍କ ପଟେ ପାଗ କେମିତି କଣ ରହିଛି?
ପାଗ ସେଇ କୋହଲ ତ ରହିଛି ମେଘୁଆ ପାଗ ରହିଛି। ବର୍ଷା କାଲି ହେଇଥିଲା ହଉଛି ବି ବର୍ଷା ବି ଆମ ପଟେ ହେଇଛି। ହଉଛି ତ ଏପଟେ ମେଘଟା ହେଇଛି ହେରି। ଜେ ଆମ ପଟେ ସେ ବି ଦଳି ପଡିଛି ଛୋଟ ଛୋଟ ହେଇଛି। ଲେଟ ରେ ପଡିଲା ନା ଦୋଳି ପରେ ପହିଲା ଦୋଳି ଆଠ ଦିନ ପଇଲା ତଳି। ସେ ଛୋଟ ଛୋଟ ହେଇଛି। ଆଉ ମା ପନ୍ଦର କୋଡିଏ ଦିନ ପରେ ଟିକେ ତଳି ହେଇଗଲେ ଟିକେ ବଡ ରୁଆପୋତା ହବ।
ଆଜ୍ଞା ତାହେଲେ ଏମତି ବହୁତ ବଢିଆ କଥା। ଆଉ ଆପଣଙ୍କ ପଟେ କଣ କେମିତି ରହିଛି ପର୍ବପର୍ବାଣୀ ବିଷୟରେ ଟିକେ କୁହନ୍ତୁ।
ପର୍ବ ଏପଟେ ଆମର ଦୋଳ କମେଇକି ଯୋଉ ସବୁ ଆସନ୍ତି ବିଭାନ। ହଁ। ଆମର ଗୋଟେ ହୁଏ ଯେ ମିଲଣ ହୁଏ ସେଠି ସବୁ ପାଖ ଆଖ ଆସନ୍ତି ବିଭାନ ଆଣିକି ସଧ୍ୟାବେଳଠୁ ଆରମ୍ଭ ହୁଏ। ତାପର ଦିନ ବାରଟା ଦିନ ବାରଟା ଅତିକି ସନ୍ଧ୍ୟା ଛଅଟାରୁୁ ଆରମ୍ଭ ହୁଏ। ଦିନ ବାରଟା ଟକ ସେଥିରେ ସବୁ ଡ୍ୟାନ୍ସ ଫନ୍ସ କରନ୍ତି ସବୁ ବିମାନର ସବୁ ବିଭାନ ସବୁ ଡ୍ୟାନ୍ସ ଫ୍ୟାନ୍ସ କରନ୍ତି ଯିଏ ହେଲା ଅଧିକ ଭଲ କରିବ ସେମାନଙ୍କୁ ତାଙ୍କର ପ୍ରାଇଜ୍ ଦିଆହବ। ଦିଆ ହବ ସବୁ ହୁଁ ସେମାନେ ନେବେ ତାପରେ ପଡ଼େଇ ଯେ ଯେଉଁ ଫାଷ୍ଟଫୁଡ଼୍ ଦୋକାନ ଯେଉଁ
ଆମର ଏପଟେ ବହୁତ ବି ସେମିତି ଧୁମଧାମ ରେ ହୁଏ ଆମର ହଁ ମାନେ ଦୋଳ ପୂର୍ଣ୍ଣିମା ପର୍ବ ଦିନରୁ ସବୁ ଲିପା ପୋଛା ଧୁଆ ଦୁହି ସବୁ ହେଇ ଯାଇଥାଏ ସମସ୍ତଙ୍କ ମାନେ ଯେହେତୁ ଠାକୁର ଯିବେ ସମସ୍ତଙ୍କ ଘର ମାନଙ୍କୁ ବିମାନରେ ସେଦିନ ବି ଦୋଳ ପୂର୍ଣ୍ଣିମା ଦିନ ପିଠା ବହୁତ ପ୍ରକାର ବିଭିନ୍ନ ପ୍ରକାର ପିଠା ବି ପ୍ରସ୍ତୁତ ହେଇଥାଏ ଯେମିତି ତିକି ଆମର ଗୋଟେ ହେଲା କାକେରା ପିଠା, ଆରିସା ପିଠା, ଚକୁଳି ପିଠା ପିଠା ଆଉ ମୁଆ ପିଠା ଏ ସବୁ ଏତେ ସାରା ସବୁ ହେଇଥାଏ। ତା ପରଦିନ ମାନେ ସେଦିନ ଯୋଉ ଦୋଳ ପୂର୍ଣ୍ଣିମା ଦିନ ହଁ ସବୁ ମାନେ ସାହି ପଡିଶା ବି ବଣ୍ଟା ହୁଏ। ବନ୍ଧୁବାନ୍ଧବ ଘର ଦିଆ ହୁଏ। ନୂଆ ଡ୍ରେସ୍ ଆଉ ପିନ୍ଧା ସନ୍ଧ୍ୟା ଟାଇମ୍ ରେ ବିମାନ ବାହାରିଥାନ୍ତି। ବାଡି ଖେଳ ହେଉଥାଏ ।କୀର୍ତ୍ତନ କୀର୍ତ୍ତନ ମଣ୍ଡଳୀକୁ ଡକା ହେଇ ଥାଏ। ବହୁତ ଧୁମଧାମ୍ ରେ ନାଚ ଗୀତ ହେଇଥାଏ। ବାଡି ବି ବହୁତ ଖେଳିଥାନ୍ତି।
ହଁ ସେ ଗଉଡ ମାନେ ତ ଗଉଡ ମାନେ ଏ ମାନଙ୍କର ବେଶୀ ପର୍ବ ଦୋଳ କଣ ପାଇଁ ହେଟା ଗଉଡଙ୍କର ଉ, ଖାସ୍ ପର୍ବ।
ହୋ ତାପରେ ଯୋଉ ଥାଏ ବିମାନ ବିମାନରେ ଯୋଉ ଭାର ନେଇ ଯାଇଥାନ୍ତି ଖେଳ ସଇଲା ପରେ ଭାର ବନ୍ଦାଣ ହୋଇଥାଏ ।ବନ୍ଦାଣ ହୋଇଥାଏ। ହଁ, ହଁ। ଠାକୁର ସେତେବେଳେ ସର ଲବଣୀ ଖାଇଥାନ୍ତି। ତାପରେ ଏ ଭାର ବନ୍ଦାଣ ପରେ ନିଜ ନିଜ ଘରକୁ ସମସ୍ତେ ଯାଇଥାନ୍ତି। ଆଉ ହୋଲି ହୋଲି ତ ଆମ ହିନ୍ଦୁ ମାନ ତାଙ୍କର ଏକ ଲୋକପ୍ରିୟ ପର୍ବ ଅଟେ। ପ୍ରିୟ ହଁ ଏହା ଫାଲଗୁନ ମାସରେ ତ ପଡେ। ଆପଣ ଜାଣିଥିବେ ତ ଭଗବାନ ଶି କୃଷ୍ଣ ଗୋପୀ ମାନଙ୍କ ସହ ସେଇ ଦିନ ରଙ୍ଗ ଖେଳିଥିବାରୁ ସେଇ ଦିନ ଠାରୁ ହୋଲି ପାଳନ ହୋଇ ଆସୁଛି। ସେଇଦିନ ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀ ରାଧାଙ୍କୁ ବି ଦେବଦ ବିମାନରେ ବସି ବିଭିନ୍ନ ଗ୍ରା ଆମକୁ ବି ବୁଲେଇ ନେଇଥାନ୍ତି ମାନେ ହୋଲି ଦିନ। ଆଉ ଲୋକମାନେ ଯୋଉ ମାନେ ଯୋଉ ଯାଇଥାନ୍ତି ଏ ଅଭିର ଆଉ ଅଭିର ପ୍ରସାଦ ବି ଲଗାଇ ଠାକୁରଙ୍କୁ ପୂଜା କରିଥାନ୍ତି। ମାନେ ଏଠାରେ ଲୋକମାନେ ଯେତେ ମୋର ଛାକୁର ଯେତେବେଳେ ବୁଲିବା ପାଇଁ ଯାଇଥାନ୍ତି ଘର ଘରକୁ ହୋଲି ଦିନ। ଥାଏ ଏପଟେ ଏଁ, ଅ, ଅଭିିର ଖେଳ ହୋଇଥାଏ। ପ୍ରସାଦ ବି ଦେଇଥାନ୍ତି। ଏମିତି ସବୁ ହେଇଥାଏ। ତାପରେ ଲୋକମାନେ ପରସ୍ପରକୁ ଅଭିର ଲଗେଇଥାନ୍ତି। ଆଉ ମିଠା ବି ଖୁଆଇଥାନ୍ତି। ଆଉ ଓ ଏହି ପର୍ବରେ ଗୋଟେ ଆମକୁ ଏକତା ଓ ଭାଇଚାରା ବୋଲି ବାର୍ତ୍ତା ଅ, ହୋଇଥାଏ। ଥାଏ ଆଉ। ସେଥିପାଇଁ ହୋଲି ପର୍ବଟା ବହୁତ ଲୋକପ୍ରିୟ ପର୍ବ ଅଟେ ବୋଲି କୁହାହେଇଛି ଆଉ। ହ୍ୟାଲୋ। ହ୍ୟାଲୋ।